ସନ୍ଧ୍ୟା।
କଣ
ହଁ ହଁ ଶୁଣିପାରୁଛି ଶୁଭ ସନ୍ଧ୍ୟା ଆଜ୍ଞା।
ଆପଣ ଆଜ୍ଞା ଆପଣଙ୍କୁ ବି
ହଁ ହଁ ଶୁଣି ପାରୁଛି।
ଆଜ୍ଞା।
କଣ କରୁଥିଲେ?
କୁହନ୍ତୁ ଆଜି କଣ କରି
ମୁଁ କହିଲି କଣ କରୁଥିଲେ?
ସେଥିଲେ ମୁଁ ଏବେ ଟିଉସନ କରିବା ପାଇଁ ଆସିଛି। ଆଜ୍ଞା ଛୋଟ ପିଲାକୁ ପଢ଼ଉ
ଓହ ମୋ ମଧ୍ୟାହ୍ନ ଭୋଜନରେ ଆଜି ଆମର ହେଇଥିଲା ଭାତ ଆଉ ଯୋଉ ନଈ ମାଛ ବେସର ହୋଇଥିଲା ସୋରିଷ ମସଲାରେ ବେସର ହୋଇଥିଲା।
ଆଜ୍ଞା।
ଆଉ ଆପଣ ଆଜି ମଧ୍ୟାହ୍ନରେ କଣ ଭୋଜନ କରିଛନ୍ତି?
ଆଉ
ଆପଣ କଣ ମଧ୍ୟାହ୍ନରେ ଭୋଜନ କରିଛନ୍ତି? ହଁ।
ଭାତ, ଶୁଖୁଆ ରାଇତା, ଅଣ୍ଡା ତରକାରୀ।
ହଁ। ଆଛା ଭ ମାନେ ଓଡ଼ିଆ ଖାଦ୍ୟ ଶୁଖୁଆଟା ବହୁତ ଭଲ ଲାଗେ।
ଆଜ୍ଞା।
ଆଉ
ଆଉ ଆପଣଙ୍କର ସେପଟେ ତ ତାଳ ଗଛ ଥିବ?
ହଁ ହଁ ତାଳ ଗଛ ଅଛି।
ଆଉ ତାଳ ତ ପାଚିଲାଣି ପାଚିକି ପଡୁଥିବ।
ହଁ ତାଳ ପାଚିକି ପଡୁଛି ତାଳରେ ବି ମୁଁ ପିଠା ପ୍ରସ୍ତୁତ କରିଛି।
ଆଜ୍ଞା ତାଳ ପିଠାଟା କେମିତି ପ୍ରସ୍ତୁତ କରନ୍ତି ଆପଣ ପ୍ରଣାଳୀ ଜାଣିଛନ୍ତି?
ହଁ ହଁ ମୁଁ ଜାଣିଛି ପ୍ରସ୍ତୁତ ପ୍ରଣାଳୀ।
କୁହନ୍ତୁ।
ହଁ ମାନେ ଆମର ତାଳ ଏଇ ଯୋଉ ପଡିବ ଯୋଉ ତାଳ ପାଚିଲା ତାଳ ତାକୁ ଆଣିକିନା ଆମେ ମାନେ ତାର ଚୋପା ଆଗେ ପ୍ରଥମ ଚନ୍ ମାନେ ଛଡ଼େଇବା। ଛଡେଇକି ତାର ତିନିଟା ପାଖୁଡା ବାହାରିବ ପାଖୁଡା ବାହାରିଲେ ତା ତାକୁ ଆମେ ଯୋଉ ଆମର ଯୋଉ ଚାଲୁଣି ନାହିଁ ଚୁଡା ଚଲା ହୁଏ ଯୋଉ ଚାଲୁଣି ତାକୁ ସେଇଥିରେ ଉଁଞ୍ଛିବା। ଉଁଞ୍ଛିକି ତାର ସବୁ ପେଷ୍ଟ ଭଳିଆ ସେ ଗୋଟେ ବାହାରିଯିବ। ପେଷ୍ଟ ସବୁ ବାହାରିଗଲା ପରେ ଆମେ ତାକୁ ଟିକେ ଏ ଯୋଉ ବଡ଼ ଚା ଛଣା ଅଛି ନା ସେଇଥିରେ ଟିକେ ଛାଙ୍କିଲା ଭଳିଆ କଲେ ତାର ଆଉ ଛେଦଡ଼ା ଗୁଡା ରହିଥାଏ ସେଗୁଡା ବାହାରିଯିବ। ବାହାରି ଗଲା କଲ ସରିଲା ପରେ ସେଟାକୁ ପ୍ରସ୍ତୁତ ତାପରେ ଆମେ ଯୋଉ ଅରୁଆ ଚାଉଳକୁ ବତରେଇବା ପାଣିରେ। ଅରୁଆ ଚାଉଳକୁ ବତରେଇଥିବା ସେ ଅରୁଆ ଚାଉଳକୁ ଧୋଇକି ତାକୁ ଆମେ ଗୋଟେ ମାନେ ଚୁନା ଯୋଉ କୁହନ୍ତି କି ଗ୍ରାଇଣ୍ଡିଙ୍ଗ କରିବ ଆଗେ ବି ତ ମାନେ ଢିଙ୍କିରେ କୁଟୁଥିଲେ ଚୁନା।
ହଁ ଢିଙ୍କିରେ କୁଟୁଥିଲେ ଆଉ ଶିଳରେ ବି ବାଟୁଥିଲେ। ଏବେ ତ ଆଉ ପ୍ରାୟ ଲୋକ ଶିର ଚକି ବ୍ୟବହାର କରୁନାହାନ୍ତି।
ପାରୁନାହାନ୍ତି ସବୁ ଗ୍ରାଇଣ୍ଡରରେ ବ୍ୟବହାର କରୁଛନ୍ତି।
ଆଜ୍ଞା ଏବେ ତ ସବୁ ଯନ୍ତ୍ର ବାହାରି ଗଲାଣି।
ହଁ ସେ ଗ୍ରାଇଣ୍ଡରରେ ବୈଦିକ ଯନ୍ତ୍ର
ବୈଦିକ ଯନ୍ତ୍ର ସବୁ ବ୍ୟବହାର କରି ଲୋକମାନେ ଆଉ ସେଇ ସ୍ଵାଦ ପାଇପାରୁନାହାନ୍ତି।
ପାଇପାରୁନାହାନ୍ତି ମାନେ ସବୁ ସହଜକୁ ମାନେ ଆପଣାଉଛନ୍ତି କେମିତି ମାନେ ସହଜ ଉପାୟରେ କାମଟି କରିବେ।
ବୁଝିପାରୁନାହାନ୍ତି ଯେ ଏଇ ସବୁ ଜିନିଷ ହିଁ ରୋଗର କାରଣ।
ରୋଗର କାରଣ ହଁ। ଆମର ସେଇ ଚାଉଳଟାକୁ ମାନେ ଗ୍ରାଇଣ୍ଡିଙ୍ଗ କରିକି ତା ଚୁନା ପ୍ରସ୍ତୁତ କରିଥାଉ। ଚୁନାଟା ପ୍ରସ୍ତୁତ ସରିଲେ ଆମର ତାଳ ଟାକୁ ଯୋଉ ଉମ୍ ମାନେ କୋରିକି ରଖିଥାଉ ତାର ଯୋଉ ପେଷ୍ଟେଟା ତାକୁ ଆମେ ଚୁଲି ଲଗେଇବା ଲଗେଇକି ମାନେ ଗୋଟେ ବସେଇବା ଗୋଟେ କଢା ଟାଇପ୍ ର ବସେଇକି କଢା ତାପରେ ଆମେ ସେ ଯେଉଁ ତାଳ ପେଷ୍ଟକୁ ତାକୁ ପକେଇବା ପକେଇକି ସେଇଟାକୁ ଆମେ ମାନେ ଯନ୍ତିଲା ଟାଇପ୍ ର କରିବା ସେଇଟା ଯେମିତି ଫୁଟି ଆସିବ।
ଆଜ୍ଞା।
ଆମେ ସେଥିରେ ଚିନି ଆମର ଯୋଉ ମାନେ ଇଏ ବାସ୍ନା ପାଇଁ ଗୁଜୁରାତି ବି ଦେଇପାରିବା। ଦେଇ କି ତାକୁ ମାନେ ଲୁଣ ବି ଅଳ୍ପ ଦବା ଦେଇକି ତାକୁ ସେ ଯୋଉ ଚୁନା ଚାଉଳ ଚୁନାକୁ ତା ଦେହରେ ପକେଇକି ମାନେ ଜନ୍ତିବା।
ଆଜ୍ଞା।
ଜନ୍ତିବା ତା ଦେହରେ ବି ଆମେ କଟା କଟା ଛୋଟ ଛୋଟ ପିସ୍ ନଡ଼ିଆ ବି ଦେଇପାରିବା।
ଆଜ୍ଞା।
ଦେଇକି ଆଡୁ ସେଇ ଯନ୍ତଣୀ ଟା ଆମର ସରିଗଲେ ଜନ୍ତି ସରିଲେ ଆମେ ତା ମାନେ ମଝିରେ ଯେହେତୁ ଆମେ ପୋଡ଼ ପିଠା କରିବା ମଝିରେ ପୁର ପାଇଁ ପୁର ମାନେ ଛେନା ନଡ଼ିଆ ଆକୁ ସବୁ ନଡ଼ିଆକୁ କୋରିକି ମାନେ ନଡ଼ିଆକୁ ପ୍ରଥମ ଭାଙ୍ଗିବ ତାକୁ କୋରିବ। କରିକି ଛେନାକୁ ଚକଡିବ ଆମର ଯୋଉ ଗାଈ ଛେନା ହୁଏ।
ଆଜ୍ଞା ଆଜ୍ଞା ଜାଣିପାରିଲି। ଦେଶୀ ଛେନା ଯୋଉଟା କୁହନ୍ତି।
ଛେନା କୁହନ୍ତି ତାକୁ, ସେଇଟା ଟିକେ ପକେଇଲେ ଟିକେ ଭଲ ବାସ୍ନା ଆସେ ତାର। ତାକୁ ଚକଡେଇକି, ତାକୁ ଆପଣ କେ ଚକୁଡିବେ, ମାନେ ଗୁଡ ଦିଅନ୍ତୁ କି ଚିନି ଦିଅନ୍ତୁ, ତାକୁ ଚକୁଡିକି ପୁର ପ୍ରସ୍ତୁତ କରିବେ। କରିକି, ତାକୁ ଗୋଟେ କଡ଼ାରେ, ଚୁଲି ଆଗେ ପ୍ରଥମ ଲଗେଇବେ କଢାରେ ବସେଇବେ ତାକୁ ଚୁଲି ଉପରେ ତା ତଳେ ପତ୍ର ଦେବେ, ପତ୍ର ଉପରେ ଆମର ଟିକେ ଗୁଆ ଘିଅ ଲଗେଇବେ।
ଆଜ୍ଞା।
ଲଗେଇକି, ସେ ଯୋଉ ଜନ୍ତା ହେଇଥିବା ପିଠଉ ଟିକି ମାନେ ଦେବେ ଅଧା ତା ଦେହରେ ଦେବେ, ଅଧା ଦେଇ ସାରିଲା ପରେ ଟିକେ ଥାପିବେ ଥାପିକି, ଆମେ ଯୋଉ ପୁର ଟା ପ୍ରସ୍ତୁତ କରିଥାଉ, ସେ ପୁରକୁ ମଝିରେ ଦେବେ। ମଝିରେ ପୁର ଟାକୁ ସାଇସ୍ କରିକି ତା ଉପରେ ଦେଇ ସାରିଲା ପରେ, ପୁଣି ଜନ୍ତା ରଖିଥିବା ଆଉ ଯେତିକି ଅଧେ ଯୋଉ ପିଠଉ, ତାକୁ ବି ତା ଉପରେ ସବୁ ମାନେ, ସମାନ ଭାବରେ, ଚାରିପଟେ ଦେଇଦବା। ଦେଇକି, ତା ଉପରେ ଆମେ ଯୋଉ କଦଳୀ ପତ୍ର ଥିବ ପୁଣି, କଦଳୀ ପତ୍ର ତା ଉପରେ ଦବା। ଉପରେ ଦେଇକି, ତାପରେ ଆମର ଘଷି ଯୋଉ ଜାଳେଣି ନୁହେଁ ଯଉ ଗୋବଡକୁ ଯୋଉ ପ୍ରସ୍ତୁତ ହୁଁ, ଜାଳେନି ଯୁଗରେ ଯୋଉଟା ଆମେ ଘଷି କରିଥାଉ, ସେଇଆକୁ ମାନେ ଛୋଟ ଛୋଟ ଖଣ୍ଡ କରିକି, ତା ଉପରେ ପୁଣି ମାନେ, ପୁଣି ସେଇଟା ଉପରେ ନିଆଁ ଲଗେଇବା। ତଳେ ଚୁଲି ଜାଳୁଥିବ ନିଆଁ, ପୁଣି ଉପରେ ନିଆଁ ଲଗାହବ। ମାନେ ତଳ ଟା ସିଝିବ, ଆଉ ଉପର ଭାଗ ବି ସିଝିବ, ଏମିତି ହେଇ ସାରିଲା ପରେ ତାପରେ, ସେଇଟା ଆମର ଲିଭେଇ ସାରିଲା ପରେ, ସେ ପିଠାଟା ସିଝି ଯାଇଥିବ। ଦେଖିବ ପୋଡ଼, ମାନେ ତାଳର ପୋଡ଼ ମାନେ ପିଠାଟା ପ୍ରସ୍ତୁତ ହେଇଯାଇଥିବ ଆଉ। ଏଇ ମାନେ ଭାବରେ ଟିକେ ପ୍ରସ୍ତୁତ ପ୍ରଣାଳୀରେ ବନେଇକି କେବେ ଖାଆନ୍ତୁ, ଦେଖିବେ ବହୁତ ମାନେ ବଢିଆ ଲାଗିବ।
ଚାଇନିସ୍। ଏଁ, ବନେଇକି ଖାଇବୁ?
ଆଉ ଆପଣଙ୍କ ଆଡେ ଆପଣ କେବେ ଯୋଉ, ଇଏ ଯୋଉ ନଡ଼ିଆର କୋରା ଖାଇଚନ୍ତି?
ଆଜ୍ଞା, ନଡ଼ିଆ ଖରା ତ ମୁଁ ବହୁତ ଖାଏ, ସେଇଟା ନଡ଼ିଆ ପିଠା ସ ତ ଚକୁଳି ପିଠା ସହିତ ସେଇଟା ଭଲ ଲାଗେ, ଚକୁଳି ପିଠାରେ ପୁର ପୁରେଇକି କରନ୍ତି ନଡିଆ ପୁର। ଛୁଞ୍ଚି ପତ୍ର ପିଠା ଆପଣ କେବେ ଖାଇଚନ୍ତି?
ହଁ ହଁ, ଛୁଞ୍ଚି ପତ୍ର ପିଠା ମୁଁ ଖାଇଛି, ନିଜେ ବି ପ୍ରସ୍ତୁତ କରିଚି। ସେଟା ବି ଭଲ ଲାଗେ, ବହୁତ ଭଲ ଲାଗେ।
ସେଟା ହଁ, ତାର ସ୍ଵାଦ ଅତ୍ୟନ୍ତ ନିଆରା।
ହଁ, ତାର ପ୍ରଣାଳୀ ଜାଣିଛନ୍ତି କି ଆପଣ?
ଆଜ୍ଞା, ଝୁଞ୍ଚି ପତ୍ର ପିଠା ହଁ, ହଁ ଜାଣିଛି।
ହଁ, ଟିକେ କହିବେ?
ଆଜ୍ଞା, ସେ ଯେମିତି ଆମର ଚାଉଳ ବଟାଯାଏ, ଏଥିରେ ତ ମୁଗ ବିରି କିଛି ପଡେନି କେବଳ ଚାଉଳରେ ହୁଏ ସେଟା, ଛୁଞ୍ଚି ପତ୍ର ପିଠା। ତ, ଚାଉଳକୁ ବତୁରଇକି ରଖାଯାଏ ଗୋଟେ ଦିନ ତା ପର ଦିନକୁ ତାକୁ, ତା ଦେହରେ ଆଣ ପ୍ରସ୍ତୁତ କରାଯାଏ। ସେଇ ଆଣ ଧିଅରେ, ସେ ଆଣ ଟା ଟିକେ ପତଳା ହେଇଥାଏ। ଟିକେ ପାଣିଆ ପାଣିଆ ମାନେ ତରଳ ହେଇଥାଏ ଯୋଉଟା ତରଳ ଟିକେ ଥାଏ ହଁ କୁକୁଳି ପିଠାଠୁ ବି ଆଉ ଟିକେ ତରଳ ଥାଏ ଯେହେତୁ ସେଟା ଛୁଞ୍ଚି ପତ୍ର ହବ ନା
ହଁ।
ଗୋଟେ ଛୋଟ କପଡ଼ା ସାହାଯ୍ୟରେ ସେଇ ଯୋଉ ଆଣକୁ ଲେସିି ଦିଆଯାଏ ଯୋଉ ତାୱା ଥାଏ।
ହୁଁ।
ସେଇ ତାୱାରେ ସେଇଟାକୁ ଲେସିି ଦିଆଯାଏ। କପଡା ସାହାଯ୍ୟରେ ଯେହେତୁ ଛୁଞ୍ଚି ପତ୍ର ହବ ନା ପୁରା ପତଳା ପତ୍ର ଟା ହେବ। ଅ ତ ସେଥିପାଇଁ ତା ଦେହରେ ଏ ନଡିଆ ଆଉ ଓ ନଡ଼ିଆ ଆଉ କୁଡ଼। ସେଇଟାର ପୁର ଦିଆଯାଏ।
ସେଇଟାର ପୁରା ହଁ ହଁ ଶୁଣିପାରୁଛି କୁହନ୍ତୁ।
ଆଜ୍ଞା।
ସେଇଟା ପୁରା ପ୍ରସ୍ତୁତ କରିକି ତା ମାନେ ମଝିରେ ଦିଆଯାଏ ନାଇଁ ଛୁଟି ପତ୍ର ପିରେ ମାନେ ଅଧା ପିଠା। ମିିଠାଟାକୁ ଦେଇକି ତା ଉପରେ ଦେବେ ତାପରେ ଆଉ ଯେଉଁ ଫାଳଟା ଏମିତି ଚାପିଦେବେ ନାଇଁ?
ଆଜ୍ଞା ଆଜ୍ଞା।
ଆ ତାପାର ପ୍ରସ୍ତୁତ ପ୍ରଣାଳୀ ମୁଁ ଖାଇଥିଲି ତ ପ୍ରସ୍ତୁତ କରିନଥିଲି। ଏବେ ଶୁଣିଲି ନିଶ୍ଚିନ୍ତ ପ୍ରସ୍ତୁତ କରିବି।
ଆଜ୍ଞା।
ଆଉ ଯୋଉ ମାନେ ନଡିଆ କୋରା ବି ଖାଇଥିବେ ତ ଯୋଉ ଆମର ହୁଏ ମାନେ ତାରିଣୀ ମାଙ୍କ ପାଖରେ ନଡିିଆ କରା
ଆଜ୍ଞା।
ହଁ ସେଇଟା କେମିତି କଣ ପ୍ରଶ୍ନ
ଶୁଦ୍ଧ ଶୁଦ୍ଧ। ସୁଧ ମାନେ ସୁଧ ରୋଷେଇ ଯୋଉ କରନ୍ତି ରନ୍ଧା ନଡିଆ ତେଲ ବୋଲି କୁହନ୍ତି। ଆପଣ ସେଇଟା ଜାଣିଛନ୍ତି କେମିତି ପ୍ରଣାଳୀ?
ହଁ ହଁ ସେଇଟା ଜାଣିଛିଁ ମତେ ଜଣା ଅଛି ତାର ହଁ ସେଇଟାକୁ ଆମର ନ଼ଆକୁ ପ୍ରଥମ ଧର ତାର ଚୋପା ଛଡେଇଦେବେ ଛଡେଇକି ତା ଭିତ ତାଥିରୁ ନଡିଆ ବାହାରିଲା ନଡିଆକୁ ମାନେ ଆମେ ପତା ସାହାଯ୍ୟରେ ଧର ବାଡେଇଲେ ବାଡେଇକି ସେ ଦିଫାଳ ହେଲା ତା ଧରରୁ ଆମର ପାଣି ବାହାରେ ଯୋଉ ନଡିଆ ପାଣି କୁହନ୍ତି। ତାକୁ ବି ମାନେ ଛୋଟ ପିଲା କଣ ସମସ୍ତେ ପିଇବାକୁ ବହୁତ ଭଲ ପାଆନ୍ତି ତାପରେ ତାକୁ କରିବା ଛୋଟ ଛୋଟ କରିକି କରିବା କରିକି ଆମେ ସବୁ ନଡିଆ କୋରିସାରିଲା ପରେ ଆମେ ତାକୁ ଗୋଟେ ଏଥିରେ ଗରମ ପାଣି ବସେଇବା ଗୋଟେ କଢେଇରେ ଗରମ ପାଣି ବସେଇବା। ଗରମ ପାଣିଟା ଫୁଟି ସାଇଲା ପରେ ତାକୁ ଆଣିକି ସେଇ ଯୋଉ ନଡିଆ ଗୁଡା କୋରିକି ରଖିଥିବା ଗୋଟେ ପାତ୍ରରେ ସେଇଥିରେ ଢାଳିବା ନଡ଼ି଼ଆ ଯୋଉ କୋରିକି ରଖିଥିବେ ଗୋଟେ ପାତ୍ରରେ
ଆଜ୍ଞା।
ସେଇଆକୁ ମାନେ ଢାଳିବେ ସେ ଗରମ ପାଣି ଗରମ ପାଣି ଢାଳି ସାରିଲା ପରେ ସେ ଯୋଉ ମାନେ ଟିକେ ଥଣ୍ଡା ହେଲେ ତାକୁ ଚିପୁଡିବେ। ଚୁପୁଡିକି ମାନେ ସବୁ ଛେଦରା ଗୁଡାକ ବାହାର କରିଦେବେ। ବାହା କରିକି ଯୋଉ ରସ ଟା ସେଥିରୁ ଆମର ବାହରିବନି
ଆଜ୍ଞା।
ତାକୁ ପୁଣି କଢାରେ ଢାଳିକି ମାନେ ଚୁଲି ଲଗେଇକି ତାକୁ ମାନେ ପ୍ରସ୍ତୁତ କରିବେ ଆଉ କହ କିମି ତାର ଗୋଟେ ନଡିଆ ର ଗୋଟେ ମାନେ ତେଲ ବାହାରିବ ତେଲ ବାହାରି ସାରିଲା ପରେ ଆଉ ଗୋଟେ କୋରା ମାନେ ଗୋଟେ କୋରୁଅ ଭଳିଆ ବାହାରିବ ଯେମିତି ଘିଅ କୋରୁଅ ବାହାରେ?
ଆଜ୍ଞା ଆଜ୍ଞା ହଁ ଯେମତି ଘିଅରୁ କୋରୁଅ ବାହାରେ।
ହଁ ଘିଅରୁ ଯେମିତି କୋରୁଅ ବାହାରେ ସେମିତି ବି ମାନେ ତେଲରୁ ଗୋଟେ ନଡିଆ କୋରୁଅ ଭଳିଆ ଗୋଟେ ସେ କୋରାଟା ବାହାରିବ ସେଇଟାକୁ ଖାଇଲେ ବି ବହୁତ ସ୍ଵାଦ ଲାଗିବ। ଆଉ ସେ ନଡିଆ ତେଲ ମାନେ ସବ ମାନେ ଏମତି ଛୋଟ ପିଲା ଯୋଉ ଧର ଜନ୍ମ ହଉ ଚନ୍ତି ସେମାନଙ୍କୁ ବି ଲଗାଯାଏ କି ଆମର କୋଉଠି ଖଣ୍ଡିଆ
ସ୍ଥାନରେ ବି ଲଗେଇଲେ ଫୋଟକା କମିଯାଏ।
କମିଯାଏ କୁହନ୍ତି ନଡିଆ ତେଲ ଲଗେଇଲେ ରନ୍ଧା ନଡିଆ ତେଲ ଶୀଘ୍ର ଉପଶମ ମିଳେ ବୋଲି।
ଆଜ୍ଞା ଆପଣ କେବେ ଆପଣଙ୍କର ତ ନଡ଼ିଆ ଗଛ ଥିବ?
ହଁ ନିଶ୍ଚିନ୍ତ ନଡିଆଗଛ ଆମର ବାଡ଼ିରେ ଅଛି।
ଆପଣ କେବେ ଘରୋଇ ନଡ଼ିଆ ତେଲ ପ୍ରସ୍ତୁତ କରି ପଠାନ୍ତୁ ମୋ ପାଖକୁ ପଠାନ୍ତୁ କେବେ।
ହଁ ହଁ ନିଶ୍ଚିନ୍ତ ପଠେଇବି ତିଆରି କରିକି ଘରେ।
ହଁ ଆଜ୍ଞା।
ଆଉ ଆପଣଙ୍କ ସିଆଡ଼େ ନଡିଆ ଗଛ ଅଛି ନା ନାଇଁ?
ଆଜ୍ଞା ନଡିଆ ତ ଏତେ ବେଶୀ ନାହିଁ ଆମ ନିଜର ତ ନାହିଁ ନଡିଆ ଗଛ।
ଅ ହ ହଉ ମୁଁ ପଠେଇବି ତେଲ ପ୍ରସ୍ତୁତ କରିକି ଆଉ।
ନିଶ୍ଚୟ। ଆପଣଙ୍କ ସହିତ କଥା ହେଇକି ଖୁସି ଲାଗିଲା ଆନନ୍ଦିତ ଲାଗିଲା।
ହଁ ଆପଣଙ୍କ ସହିତ ବି କଥା ହେଇକି ଆପଣଙ୍କର ବହୁ ମୂଲ୍ୟ ସମୟ ଦେଇଥିବାରୁ ତ ଆପଣଙ୍କୁ ଧନ୍ୟବାଦ ଏବେ ମୁଁ ଟିକେ ରଖ
ଆଜ୍ଞା ଆଜ୍ଞା।